ହ୍ୟାଲୋ। ହଁ କଣ କରୁଥିଲୁ?
ଏଇଠି ବସିଥିଲି ଆଉ ତୁ କଣ କରୁଛୁ?
ମୁଁ ଏଇଠି ନା ଏଇଠି ତରକାରୀ କରିକି ବସେଇକି ଆସିଲି।
ଅହୋ ନିଜେ ରୋଷେଇ ବନଉଛୁ।
ହଁ।
ଓହୋ ରୁଟି ନା କଣ ଖାଉଛୁ?
ମୁଁ ରାତିରେ ଭାତ ଖାଇଦଉଛି ସେଇଟା ସକାଳୁକୁ ପକାଳ ପଖାଳ କରିଦଉଛି ଆଉ।
ଓହୋ ହଁ ହଁ ଭଲ ଖରାଦିନ।
ହଁ ଖରାଦିନ ଯୋଗୁ ଗରମ ହୋର ଖାଇ ହଉନି ନା ଦିନରେ।
ହୁଁ ହୁଁ।
ସେଇଥି ଯଉଁ।
ଆଉ କଣ କ ତମର ସିଆଡେ କେମିତି ଦୁର୍ଗା ପୂଜା ପାଳନ କରୁଛ ହଁ ଭଲ ଅଛି।
ଦୁର୍ଗା ପୂଜା ହଁ ଆମର ଉ ଆମ ଗାଁ ରେ ହୁଏନି ବାକି ଆମ ମାନେ ଆମର ଗୋଟେ ବଜାର ଅଛି ସେଇଠି ହୁଏ। ଦଶ ବାରଟା ଖଣ୍ଡେ ମାନେ ମୂର୍ତ୍ତିୁ ହୁଅନ୍ତି ତାପରେ। ଯୋଉ ଦଶ ଦିନ ମାନେ ପୂଜା ହୁଏ ଯୋଉ ମାନେ ଯୋଉ ନ ନଅ ଦିନ ଯାକ ପୂଜା ହୁଏ ଲାଷ୍ଟ ଦିନ ଆମର ଦଶହରା ବଳଦବି ମାନେ ବୁଲନ୍ତି। ଉମ ଭସାଣି ହୁଏ ସମସ୍ତେ ନାଚନ୍ତି ସେଇଦିନ ତା ପରଦିନ ମୂର୍ତ୍ତି ବିସର୍ଜନ କରନ୍ତି। ଆଉ ଆମେ ମାନେ ବୁଲି ଯାଉ। ଅ ନଅ ଦ ଦି ନଅ ଦ ମାନେ ନବରାତ୍ରି ଯୋଉଦିିନ। ମାନେ କଣ ନବମୀ।
ହଁ ନବରାତ୍ରି ବା ନବମୀ ହଁ।
ହଁ। ସେଳି ଦିନ ଆମେ ବୁଲିବାକୁ ଯାଉ ଆଉ ଦଶ ଦଶହରା ଦିନ ହିଁ ବୁଲିବାକୁ ଯାଉ ଦି ଦିନ।
ଓହୋ ହଁ ଆମର ବି ତ ହିନ୍ଦି ଗୋଟୋ ଅଛି ମାର୍କେଟେ। ସେଇଠି ପୁରା ଦଶ ବାରଟା ମେଢବନା ହୁଏ। ମା ଦୁର୍ଗାଙ୍କର ପୂଜା ହୁଏ ଆମେ ସବୁ ଯାଉ ମିଶିକି। ତାପରେ ଭୋଗ ଏମିତି ବନାଯାଏ ଯୋଉ ଗଲେ ଖାଇବା ପାଇଁ ଦିଆଯାଏ ଆଉ ସେଇ। ମାନେ ଦଶ ଦିନ ଭିତରେ ଗୋଟେ ଗୋଟେ ଦିନ ରଖାଯାଇଥାଏ ଜଣେ ଜଣେ ଦିଅନ୍ତି ଖାଇବା ପାଇଁ ସେତିକ ଦିନି। କିଏ ପୁରୀ ତରକାରୀ କି ଭାତଖଟା ଯାହା ହେଲେ କିଛି ଦିଅନ୍ତି ଖାଇବା ପାଇଁ ଆଉ। ସେମତି କରାଯାଏ ତାପରେ ରାବଣ ପୁଡି ବି ହୁଏ ଶେଷରେ ତମର ସିଆଡ଼େ ହୁଏନି କି?
ହଁ, ହଁ ଆମର ବି ରାବଣ ପୋଡି଼ ହୁଏ।
ଓହୋ ଆମର ବି ଇଆଡ଼େ ହଉଚି ବି ରାବଣ ପୁଡି। ଆମେଦିନ ସବୁ ଦେଖିବା ପାଇଁ ଯାଉ ଆମର ଗୋଟେ ବଡ଼ ପଡି଼ଆଟେ ଅଛି ସେଇଟା ହୁଏ ଆଉ। ସେ ପଡ଼ିଆ ଆଡ଼େ ହୁଏ ତାପରେ ଯୋଉମାନାନଙ୍କୁ ଚିପ୍ ଗେଷ୍ଟ ହିସାବରେ ଡ଼ାକାଇ ହେଇଥାଏ। ସେମାନେ ସବୁ ଆରମ୍ଭ କରନ୍ତି ଆଉ ଏମିତି ସବୁ ବାଣରେ ସବୁ ଲଗେଇ ଦିଆହେଇଥାଏ ଫାଷ୍ଟେ ଗୋଟେ ଗୋଟେ ଫୁଟିଲା ପରେ ଧୀରେ ଧୀରେ ଧୀରେ ସେ ପୁଡି଼ଯାଏ ଆଉ।
ହଁ ଆମର ବି ସେମିତି ହୁଏ। ଗୋଟେ ବଡ଼ ପଡ଼ିଆ ଥାଏ ସେଇଠୁ ବଡ଼ ରାବଣଟେ ହୁଏ ଯାହକୁ କୁ ଡ଼କା ହେଇଥିବ ଚିଫ୍ ଗେଷ୍ଟ ସେମାନେ ଆସି କିସିକି ବାଣ ମାରନ୍ତି ତାପରେ ସମସ୍ତେ ମାରନ୍ତି।
ହ, ହଁ।
ହଁ ଆମର ବି ତ ସେଇ ଦଶହରା ବେଳକୁ ସବୁ ବଡ ବଡ ସବୁ ଯୋଉ ମାର୍କେଟ ରେ ହୁଏ ସେ ମାର୍କେଟ ରେ ସବୁ ଜଉ ଦୋକାନ ବଜାର ପଡ଼େ ଖାଇବା ପାଇଁ ପଡ଼େ କିଣିବା ପାଇଁ ସବୁ ଜିନିଷ ଗୁଡ଼ାକ ପଡ଼େ ସେଠୁ ସବୁ ଆମେ ଯାଉ ବୁଲୁ। ଜିନିଷ ଯାହା ଘର ପାଇଁ ଆଣୁ ସଜେଇବା ପାଇଁ ବି ଯାହା ବହୁତ ସାରା ଜିନିଷ ଗୁଡ଼ିଏ କିଣୁ ଖାଇବା। ପାଇଁ ଗୁପଚୁପ ଆଇସ୍କ୍ରିମ୍ ସବୁବେଳେ ଆମେ ସବୁ ଖାଇକି ବୁଲିକି ପୁରା ସବୁମେଢଦେଖିକି ଘରକୁ ଫେରୁ ଆଉ।
ହଁ ଆମର ବି ସେମିତି ବହୁତ ସାରା ବଜାର ଦୋକାନ ପଡ଼େ। ଆଉ ଖାଇବା ବି ପଡ଼େ।
ହୁଁ, ହୁଁ। ଆଉ ସବୁ କଣ କଣ ସବୁ ହୁଏ।
ତମ ଆଡ଼େ ଦଶହରା ଯେଉଁ ଦିନ ଯେଉଁ ବଳଦ ହଁ ସଜେଇକି ବୁଲାନ୍ତିନି।
ହୁଁ ନାହିଁ ଆମ ଆଡ଼େ ତ ସେଇଟା ହୁଏନି। ମୁଁ ଖାଲି ଏମିତି ଜଉ ମେଢ ଏମିତି ହୁଏ ଆମେ ସବୁ ବୁଲି ଯାଉ ଏମିତି ଆଉ। ହଁ ଷଣ୍ଢ ହେରାକ ଏମିତି କିଛି ନାହିଁ ଆଉ।
ଆମର ଗୋଟେ ବଳଦକୁ ପୁରା ସଜେଇକି ତାକୁ ମାନେ ମୂର୍ତ୍ତି ପଛ ଆଗରେ ଆଗରେ ତାକୁ ବୁଲେଇବେ ତାକୁ ବି ଭସାଣିରେ ନଚ ମାନେ ନଚେଇବେ। ସେ କେମତି ପୁରା ଶାନ୍ତ ସିଷ୍ଟ ହେଇକି ତାକୁ ଏତେ ଟ୍ରେନିଂ ଦିଆ ହେଇଥିବ ଯେ ସେ ଶା ତ ସିଷ୍ଟ ହେଇକି ପୁରା ଚାଲିକି ଯିବ, କିଛି କାହାକୁ କହିଁବନି ତାଠି ଯେତେ ତାକୁ ସମସ୍ତେ ତାଠି ପ୍ରଣାୟାମି ପକେଇବେ ନା। ତାକୁ ତାର ମୁଣ୍ଡିଆ ମାରିବେ, ସମସ୍ତେ ତାକୁ ଇଏ କରିବେ। ବେଶୀ କିଛି କରେନି।
ଓହୋ ହଁ ସେଟା ସବୁ ଦେଖିବା ପାଇଁ ଭଲ ଲାଗେ।
ହୁଁ ସେ ଗୋଟେ ପଶୁଟେ ହେଇକି କେତେ ମାନେ ଧୀର ସ୍ଥିର ହେଇକି ସେ ତାକୁ ଏମିତି ଟ୍ରେନିଂ ଦେଇଥିବେ ଦଶ ଦିନ ଯାକ।
ହୁଁ ହୁଁ। ଆଉ ଘରେ ସବୁ ନବରାତ୍ରି ହେରିକା ସବୁ କରନ୍ତି ନାହିଁ ଉପାସ ରୁହନ୍ତି ଆମ ଆଡେ ତ ସେଦିନ ଉପାସ ରୁହନ୍ତି।
ଆଚ୍ଛା।
ହଁ ଉପାସ ରୁହ, ନ୍ତି ତାପରେ ସନ୍ଧ୍ୟା ଟାଇମ ରେ ଜଉ ଆଳତି ଯେତେବେଳକୁ ହୁଏ ବି, ସବୁ ମିନିମଶି ସେିଠିକି ଯାଅନ୍ତି ଆଳତି ଦେଖି ସେଇ ସମୟରେ ଦୁର୍ଗାଙ୍କର ଯୋଉ ପୂଜା ହୁଏ ମା ଦୁର୍ଗାଙ୍କର।
ସନ୍ଧ୍ୟା ଆଳତି ହୁଏ ସମସ୍ତେ ଆଳତି ଦେଖିବା ପାଇଁ ଯାଆନ୍ତି ବି ଆଉ।
ହଁ ଭଲ ଆଉ।
ହୁଁ। ଆଉ ଆମର ସବୁ ଏମିତି ମେଲୋଡି ଟାଇପ ର ହୁଏ ଡାକ ଯାଇଥାଏ ବାହାରୁ ଏ ସବୁ ପଡେ।
ହଁ ମାନେ ସେଲିବ୍ରିଟି ମାନଙ୍କୁ ଡକାଯାଏ ଆମର ବି ହେମିତି ହୁଏ।
ହଁ।
ହଁ।
ଆଉ କଣ, ସେଦିନ ସବୁ ଘରେ କଣ କଣ ସବୁ ବନା ହୁଏ ଖାଇବା ପାଇଁ?
ଏଇ ପିଠା, ପଣା, ପୁରୀ, ତରକାରୀ ଏମିତି ଆଉ, ତମର?
ହଁ। ଆମ ଘରେ ବି ସେମିତି ସବୁ ବନା ଯାଏ, ସେଇ ତବ ସେଇ ଦଶହରା ଦେଖିବା ପାଇଁ ସଵୁ ମାନେ ପାଖାପାଖି ଜଉ କୁଣିଆ ମାନଙ୍କୁ ଡକାଇଥାଏ ସବୁ କୁଣିଆ ମାନେ ଆସନ୍ତି ଘରକୁ। ତାପରେ ସେମାନେ ସବୁ ମିଳିମିଶି କିନା ଆମ ସହ ଯାଆନ୍ତି ଦେଖିବା ପାଇଁ। ଭଲ ଲାଗେ ଗୋଟେ ଖୁସି ଲାଗେ ସମସ୍ତେ ଏକାଠି ହେଲେ ଏଇ ପର୍ବରାକରେ ଆମର ସବୁ।
ହଁ।
ହୁଁ।
ଆଉ ତମର ଆଜି କଣ ରୋଷେଇ ହେଇଛି?
ଆମର ଆଜି ଛତୁ କଷାକୁ ଆଉ ରୁଟି ବନା ହେଇଛି।
ରାତିରେ ରୁଟି ଖାଉଛ ତାହେଲେ?
ହଁ। ଗ୍ୟାସ ସରି ଯାଇଥିଲା ଯେ ତ ପଖାଳ ଖାଉଥିଲା ବଳୁ ଗ୍ୟାସ ଆସିଲାଣି କାଲି ଆସିଲା ତ। ଆଜି ରୁଟି ବନେଇଛୁ ଆଉ।
ଗ୍ୟାସ୍ କେତେ କଣ ନେଉଛନ୍ତି ଗୋଟେ ଲିଟରକୁୁ ତମ ଆଡ଼େ?
ଆମ ଆଡେ ତ ନଉଛନ୍ତି ଏଥିରେ ଆଣିଲି ଯୋଉଟା ଆମର, ଆମର ତ ଭାରତ ଗ୍ୟାଷ୍ଟା ଅଛି ସେଇଟା ନଅଶହ ପଚ ଆଛା ସେମିତି ମାନେ ଚୁରାରେ ଆଣୁଛନ୍ତି ପନ୍ଦରଶହ ଷୋଳଶହ ଏମିତି ନେଉଛନ୍ତି ଆଉ।
ଅ ହୋ, ମୁଁ ଏବେ ପୁରଇଲି ଯେ ମାନେ, ଗୋଟେ ଲିଟରକୁ ଦୁଇଶହ ଟଙ୍କା।
କଣ କହିଲୁ?
ମୁଁ କହିଲି, ମୁଁ ଏବେ ଏଁ ମୁଁ ଗୋଟେ ଗ୍ୟାସ୍, ଛୋଟ ଟାଙ୍କିଟେ ରୋଷେଇ ରଖି ରୋଷେଇ କରୁଚି ହେଇଟାରେ ଭର୍ତ୍ତି କଲି ଯେ, ଗୋଟେ ଲିଟର କୁ ଦୁଇଶ ଟଙ୍କା।
ହୁଁ, ଆମର ତ ରିଟର ପିଛା ମୁଁ ଜାଣିନି କେତେ କଣ ନଉଚନ୍ତି ଏଠେ? କିନ୍ତୁ ଏବେ ଆମର ଯୋଉ ଟାଙ୍କି ଟା ଭର୍ତ୍ତି କରିକି ଆଣିଲୁ, ଏକାଥରେ ନେଲା ନଅଶହ ପଚାଶ। ଆଉ ଏବେ ତ ଏଇ ଟାଙ୍କି ମିଳିବାଟା ଭାରି ଅସୁବିଧା କରିଦେଇଚି, ଯାଇକି ଲାଇନ ରେ ଛିଡା ହେଲେ ମିଳୁଚି। ଗ୍ୟାସ ସେଥିପାଇଁ ଯୋଉମାନେ ଚୋରାରେ ଦଉଚନ୍ତି, ସେମାନେ ପନ୍ଦରଶହ, ଚଉଦଶହ ଏଇଭଳିଆ ଅଧିକ ରେଟ୍ ଦେଇକି ବିକ୍ରି କରୁଚନ୍ତି। ଆଉ ଯୋଉମାନେ ଡାଇରେକ୍ଟ ଯାଇକି ଲାଇନରେ ଛିଡା ହେଇକି ଆଣୁଚନ୍ତି ଆପ୍ଲାଏ କରିିକି, ତାଙ୍କୁ ନଅଶହ ପଚାଶ, ହଜାର ଭିତରେ ମିଳିଯାଉଚି ଆଉ।
ହଁ, ଭାରତୀୟ ଗ୍ୟାସ ପା, ଆହୁରି ପୁଣି ତିନିଶହ ଟଙ୍କା ରିଟର୍ଣ ହଉଚି ବ୍ୟାଙ୍କ
ହୁଁ, ହୁଁ ହୁଁ, ରିଟର୍ନ ଆସୁଚି ତିିନିଶ।
ହଁ, ଭଲ ଆଉ।
ହୁଁ ଉଁ
ମୋର ଏଇଟା ଛୋଟ ଗ୍ୟାସ୍ ଟା ଯେ, ଭରିଲା ବେଳକୁ ବହୁତ ପଇସା ନେଇଯାଉଚି।
ହଁ ହଁ ଲିଟରକୁ ନାଇଁ? ହଁ ହଁ, ହଁ ସେଇ ସେମ୍ ରେଟ୍ ୟାଡେ ବି ରହିଥିବ ରି ଲିଟର କୁ? କୁ ମୁଁ କିଛି ଜାଣିନି ଲିଟରକୁ କେତେ ନଉଚନ୍ତି?
ହଁ, ଆଉ ଘରେ ଏଇ ଯୋଉ ଗ୍ୟାସ ସମସ୍ୟା ହେଲା ଦିନଠୁ, ଘରେ ରୋଷେଇ ଗ୍ୟାସ ରେ ଅଳ୍ପ କରୁଚନ୍ତି, ଆଉ ଭାତ୍ ଯୋଉ ଚୁଲିରେ ଆମର ଘରେ କରିଦଉଛନ୍ତି ଆଉ।
ହଁ, ଲୋକମାନେ ଏବେ ଗ୍ୟାସ ଯୋଉ ଦିନଠୁ ମିଳି ଲାଣି ଆଉ ଚୁଲିିକି ପଚାରୁ ନାହାନ୍ତି, କିନ୍ତୁ ଚୁଲିର ଯୋଉଟା ଭଲ ଜିନିଷ, ଆଗରୁ ସବୁ ଲୋକମାନେେ ଚୁଲିରେ ପୁଣି କରୁଥିଲେ କି ନାଇଁ ରୋଷେଇବାସ?
ଅସୁବିଧା ହେଲା, ହୁଁ କହ?
ମୁଁ କହିଲି ହଁ ଖାଇବାଟା ବି ଟେଷ୍ଟି ଲାଗେ ଚୁଲିରେ।
ହୁଁ, ଚୁଲି ରୋଷେଇ ଭଲ ଲାଗେ, କାଠରେ ତିଆରି ହୁଏ।
ହୁଁ
ହୁଁ, ଆଉ ଗୁରେ କିଣାର ତ ମିଳୁଛି ଚୁଲି ରୋଷେଇ କରିବା ପାଇଁ, କିଣା ଚୁଲିରେ ଜାଣିଛୁ?
ହଁ ସିମେଣ୍ଟ୍ ର?
ନାଇଁ ଷ୍ଟିଲ ଗୁଡାକ ଏମତି, ହଁ ଷ୍ଟିଲ ର। ହଁ, ସେଇଗୁଡାକ ବି ହଁ, ଏରାକୁ ରଖିକି, ଆମର ହେମିତିଆ ବି ଗୋଟେ ଅଛି ସେଇଥିରେ ତ ବନଉଚୁ, ଆମର ଚୁଲି ଆଉ ନାହିଁ ଘରେ ହେଇଟା ଗୋଟେ ରଖିଚି, ଷ୍ଟି ଲ୍ ର ଆଉ, ସେଟାରେ ବନେଇଦବ ଆଉ।
ହଁ, ଭଲ ଆଉ।
ଆଉ କରେଣ୍ଟ କେମିତି ସିଆରେ କଣ କାଟୁଚି, ନା ନାହିଁ ବେଶୀ?
ନାଇଁ ଏଇଟା ଆମର ବଜାର ଟା ଯେ, କାଟୁନି। ବାକି ଗାଁ ରେ କାଟି ଦଉଚନ୍ତି କଣ କ ମାନେ ଅଧଘଣ୍ଟାକୁ ଥରେ, ଘଣ୍ଟା କୁ ଥରେ, ଏମିତି ଆଉ।
ହୁଁ, ଗାଁ ଗୁଡିକରେ ବେସି ଲାଇନ କଟ୍ ହଉଚି ଆଉ।
ହୁଁ
ହଁ, ସମସ୍ତଙ୍କ ପାଇଁ ଅସୁବିଧା ଟିକେ ଗାଁ ଗହଳି ଗୁଡିକରେ।
ଆଉ ପାଗ କେମିତି ଖରା ତମ ଆଡେ ଆଜି ହେଇଛି?
ହଁ, ଏଇ ସନ୍ଧ୍ୟା ବେଳୁକୁ ତ ଟିକେ ବର୍ଷା ପାଗ କରିଥିଲା, ଟିକେ ବର୍ଷା ପକେଇଥିଲା ପୁଣି ଏବେ ଏଇଠି ଗରମ ଲାଗିଲାଣି।
ହଁ ହଁ ଆମର ନାଇଁ ତରକାରୀ ଟା ବସେଇଥିଲି।
ଉଁ ହୁଁ କି ତରକାରୀ ବନେଇଚୁ ଆଜି?
ଆଜି ପୋଟଳ ତରକାରୀ।
ଅ ହ ହଁ ହଉ।
ହଁ। ହଁ ଚାଲିଚି ପରୀକ୍ଷା ହବ ରଜର ପରଦିନ ତ ଆଉ ଯାଇ ହବନି। ଏ ମାନେ କିଛି ଉଁ ପାଳନ କରିହବନି ରଜ ଆ ଏଇଥର।
ଓହୋ ସେଇଠି ରହିଯିବ ଆଉ ରୁମ୍ ରେ ଆଉ।
ହଁ ରୁମ୍ ରେ ଯାହା କରିବି ଆଉ।
ହଁ। ଆଉ କଣ? ଦଶହରା ପର୍ବରେ ନୂଆ ପୋଷାକ ପିନ୍ଧିକି ପିନ୍ଧ ନା ନାହିଁ?
ହଁ ଦଶହର ହଁ ଦଶହରା ରେ ପିନ୍ଧୁ ନୂଆ।
ହ ହଁ ଆମର ବି ନୂଆ ପିନ୍ଧୁ ଦଶହରାରେ।
କିନ୍ତୁ କଣ କରିବା ଆଉ ହଁ। ଭଲ ଆ ଆଉ କ ତୋତେ କୋଉ ମିଠା ଭଲ ଲାଗେ? ହୁଁ
ମତେ ଗୋଲାପ ଜାମୁନ ଭଲ ଲାଗେ।
ଆଉ
ଆଉ ସେଇଗୁଡ଼ାକ ତ ଗୁଲାବ ଜାମୁନ, ଷ୍ଟିମ ଭଲ ଲାଗେ।
ହଁ।
କାଣ ତମର ଯାହା
ସେମତି ଗୋଲାପଜାମୁନ ଆଉ ମୋତିଚୁର ଲଡ଼ୁ
ଅ ହ।
ହଁ ହଁ ହଉ ମୁଁ ଯାଉଚି ତରକାରୀ କରିବି?
ହଁ ହଁ ହଉ ଦଶହରାକୁ ଦେଖି ଆସିବ ଆମ ଗାଁକୁ।
ହଁ ଯିବି।
ହଉ ରଖୁଚି?